ଓ ହାଲୋ।
ହଁ ହାଲୋ।
ହଁ ଭାଇ ଶୁଭୁଚି?
ହଁ ଶୁବିଲା।
ହଁ ହଁ ଠିକ ଅଛି ଆଉ ଭାଇ କେମିତି ଅଛ?
ଛ କେମିତି ଆଉ ଭଲ ସବୁ ଆଉ କଣ?
ଉଁ ହୁଁ ଠିକ ଅଛି ଆଉ ଭାଇ କଣ କରୁଥୁଲ ଏବେ?
ଏବେ ଆଉ କଣ ଖାଇକି ଯାଇ ବସିଚି ଆଉ କଣ କରିବା।
ଉଁ ହୁଁ ହଁ ହଁ ହୋଉ ହୋଉ ଠିକ ଅଛି ହଁ ମୁଁ ବି ଭାଇ ଜ ମାନେ କଣ କି ଏବେ ଟିକେ ପୂର୍ବରୁ ଖାଇବ ଖାଇସାରଲି। ତାପରେ ଆସିକି ଆମର ଗା ବାରିପଟ ଗଛ ତଳେ ବସିଚି ଆଉ ଚେୟାର ପକେଇ ଦେଇକିରି।
ଉଁ ହୁଁ ପବନ ଭଲ ଥଣ୍ଡା ଥଣ୍ଡା ପବନ ଆସୁଥିବ ନେଇକି
ହୁଁ ହୁଁ ନାଇଁ ଭାଇ ପାଗ ମେଘୁଆ ହେଇଚି ଯଦି ଖରା ହୁଅନ୍ତା ବୋଲି ସେଇ କଣ କି ଚାରି କୋଠରୀ ଭିତରେ ହିଁ ବସ ଥାନ୍ତି ଏମାନେ କଣ କି ସେ ଜାରି କାନ୍ଥ ରୁମ ଭିତରେ ପସଥାନ୍ତି। କିନ୍ତୁ ଟିକେ ମେଘୁଆ ପାଗ ହେଇଚି ତ ଭଲ ଲାଗିଲା ଏପଟେ ପାଖ ବିଲରେ ଗାଈମାନେ ଚରୁଚନ୍ତି। ଛେଳିମାନେ ସେପଟ ବିଲରେ ଅଛନ୍ତି। ତାପରେ କଣ କି ଟିକେ ନରମ ନରମ ଲାଗୁଚି ପାଗଟା ତ ସେତେ ବାହାରେ ବସି ପଡିଲି ଆଉ। ଆଉ ଭାଇ ତ ମାନେ କଣ କି ତମର ସବୁ ଠିକ ଠାକ ହୋଉଚି ତ ତ ଭଲରେ ଭଲରେ ସବୁ ଦିନ ଅଛି ତ?
ହଁ ସବୁ ଠିକଠାକ ଚାଲଚି ଆଉ କଣ।
ହୁଁ ହୁଁ ଠିକ ଅଛି।
ଏଇ ତ ଲାଇଫ ଜୀବନ ତ ଏଇଆ ହିଁ ଦରକାର ଆଉ କଣ।
ଉଁ ହୁଁ ଠିକ ଅଛି ଆଉ ଭାଇ ମୋର ଗୋଟେ କଥା ତମକୂ କହିବାର ଥିଲା ଭାଇ ତମେମାନେ କଣ କି ଆମେ ସମସ୍ତେ ଯାହା ହେଲେ ବି ପିଲାବେଳେ ନିହାତି ସେଇ ପ୍ରାଇମେରୀ ସ୍କୁଲରୁ ପା ପାଠ ପଢି ପଢି ଆସଚୁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ସପ୍ ସପ୍ତମ ଅଷ୍ଟମ ତାପରେ ଅଷ୍ଟମ, ନବମ, ଦଶମ ସେସବୁ ହାଇସ୍କୁଲରେ ପିଟିଗଲା। ଦଶମ ପରେ ପରେ ହଁ ସେସବୁ କିନ୍ତୁ ଆଜି ମୋର ମାନେ କ ଆଜି ମାନେ କଣକି ଆଜି ସୁଦ୍ଧା ବି ମୋର ଯେତିକି ସବୁ ଶି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପଢୋଉଥୁଲେ ମତେ ନିଜ ବାଲ୍ୟକାଳରେ ସେମାନଙ୍କୁ ଯେତେବେଳେ ବି ଦେଖୁଚି ତାଙ୍କୁ ନହେଲେ ନମସ୍କାର କରିବାକୁ ଟିକେ ଇଚ୍ଛା ହୁଏ ତାଙ୍କ ସହିତ ମାନେ ନେ କଥାବାର୍ତ୍ତା କରିବାକୁ ଭଲ ଲାଗେ। ଚାହେଁ ସେମାନେ ଯେତେ ମାନେ କଣ କି ମାନେ କଣ କି ମାନେ କଣ କି ପୁରୁଣା ମାନେ ହେଇଯାଆନ୍ତୁ କି ଯେତେ ବି ତାଙ୍କ ସ ମୋର କହିବାକୁ ଗଲେ ଦୂରତା ହୋଉ ପଛେ ଯେ ସବୁବେଳେ ମୁଁ ତାଙ୍କୁ ନିଜ ଭଲ ଆ ଆଦର ଶିକ୍ଷକ ବୋଲି ମାନିଅଛି। କାହିଁକିନା ଯଦି ସେମାନେ ମତେ ହଁ ମାନେ ଦେଖନ୍ତୁ ଭାଇ ଏବେ ବର୍ତ୍ତମାନ ଆମେ କଣକି କଲେଜ ଲେଭେଲରେ ବୋହୁତ କିଛି ପାଠ ପଢୁଚୁ ମାନେ ଇଂ ଇଂରାଜୀରେ ପଢୁଚୁ ସବୁ କିଛି ଇଂରାଜୀରେ ହୋଉଚି କିନ୍ତୁ ପିଲାପଳେ ହା ତ ଧରିକି ଅ ଆ ଲେଖେଇବା ପାଠ ପଢ଼ାପଢ଼ି ଶିକ୍ଷା ସେ ସବୁ ଆମକୁ ସେଇ ବାଲ୍ୟକଳର ଶିକ୍ଷକମାନ ଦେଇଥି ଥିଲେ ନା ଯଦି ସେମାନେ ଆମକୁ ଓଡିଆଭାଷା ନ ଶିଖେଇଥାନ୍ତେ ତେବେ ଆମେ ଇଂରାଜୀ ଯାକେ ପହଞ୍ଚିଥାନ୍ତେ କେମିତି?
ଏବେ ଗୋଟେ ଦେଖ ତମେ ଆମେ କଲେଜର ଶ୍ ଶିକ୍ଷକ ବିତ ଭୁଲା ତମକୁ ଭୁଲି ଯାଇପାରନ୍ତି କିନ୍ତୁ ସ୍କୁଲବେଳୁ ଯୋଉ ଶିକ୍ଷକ ଶିକ୍ଷତ୍ରୀ ଯିବେ ସେମାନେ ତମକୁ କେବେ ଭୁଲି ନଥିବେ। ଶୀଘ୍ର ସେମାନେ ଜାନିଯିବେ ତମକୁ?
ହଁ ମାନେ ଚାହେଁ ଯେତେବି ଦୂର ହଉ ଯେତେବିି ସୁବିଧା ଅସୁବିଧା ହଉ ସେମାନେ ଜାଣିଦେବେ ଯେ ଇଏ ଆମର ଛାତ୍ର ଥିଲେ କି ଆମ ଛାତ୍ରୀ ଥିଲେ?
ମୁଁ ଦେଖିଥିଲି ଗୋଟେ ଥର ମୁଁ ଯାଉଥିଲି ବସରେ ଯାଉଥିଲି। ମତେ ଜଣେ ଦେଖ୍ ଦେଖାହେଲେ ସାତ ବର୍ଷ ନା ଆଠ ବର୍ଷ ପୂର୍ବରୁ। ମାନେ ମୁଁ ପଢୁଥିଲି ତାଙ୍କ ସବୁ ଦେଖାହେଲା ତାପରେ।
ହୁଁ।
ତାପରେ ସେମାନେ ମତେ ଜାଣିପାରିଲେ। ମୁଁ ତାଙ୍କୁ ମାନ ଦେଲି ତ ସେମାନେ ମତେ ନା ପଚାରିଲେ ଆଉ ଖାଲି ଫେସ ମ ମୁହଁ ଦେଖି ଚିହ୍ନି ପାରିଲେ ଟିକେ ଟିକେ ତାପରେ ନାଁ ପଚାରିଲେ?
ହୁଁ।
ତାପରେ ଏମିତି ସବୁ କଥା ହେଇ ହେଇ ଆସିଲେ ବହୁତ ଭଲ ଲାଗିଲା। ମାନେ ଏତେ ବର୍ଷ ପରେଲ ଦେଖା ହଉଛି ମାନେ ନିଶ୍ଚନ୍ତ କଥା ତ ହବୁ ନା ଯାହଲେ ବି?
ହଁ ଭାଇ ଚାହେ ଆମେ ଯେ ଯେତେ ଉଚ୍ଚତର ମାନେ କହ କି ଶିକ୍ଷା ମାନେ କହଣ କି ଯେତେ ଉଚ୍ଚ ମାଧ୍ୟମିକ ଶିକ୍ଷା କି ହଉ କି ଯେ ଯେତେ ଉଚ୍ଚ ଶିକ୍ଷା ପଢୁ ପଛେ? କିନ୍ତୁ ଆମକୁ ବାଲ୍ୟ କାଳରେ ଯୋଉ ଶିକ୍ଷକ ମାନେ ପଢେଇଥିଲେ ତାଙ୍କର ସ୍ମୃତି ଅଭୁଲା ଅଭୁଲା ସ୍ମୃତି ଭଳିଆ। ଆମକୁ ଟିକେ ଟିକେ କଥାକୁ ତାଗିଦ କରିବାର କୌଣସି ଅସୁବିଧା
ତାପରେ ଯୋଉ ମାଡ ଖାଇବାର ମୁ ମାନେ ବହୁତ ପ୍ରକାର ବହୁତ ଇଏ ହଉଛି ପ୍ରାୟତ? କିଛି ନାହିଁ ଏଗୁଡ଼ାକ।
ଖେତ ବାଡିରେ କଣ କି ମାଡ଼ ଖାଇବାର ତାପରେ କହିବା ଗଲେ କଣ କି ଭୁଲ କଲେ ମାନେ କଣ କି ତାଗିଦ କରିବାର ମାନେ ସ ତେକି ଯେମିତି ଲାଗୁଥିଲା ଦଶଟାରୁ ଚାରିଟା ସମୟ ହଁ। ହଁ ଆଣ୍ଠୁ ମାଡିକି ବସିବାର ଅଛି ଆଉ ଚୋଉକି ପକେଇ ବସିବାର ଭାଇ ସେଇ ସମୟରେ ଲାଗୁଥିଲା କଣ କି? ଆମେ ଗୋଟେ ଜେଲଖାନା ମଧ୍ୟରେ ଅଛୁ ଅନେକ ରୁଲ ଅନେକ ନିୟମ ଏବଂ କଣ କି? ବିଭିନ୍ନ ପ୍ରକାର କଣ କି ବନ୍ଧନରେ କାବୁ ହେଇକି ଅଛୁ କେବେ ଜେଲଖାନାରୁ ବାହାରିବୁ ଆମକୁ ମୁ ଜୀବନ ମିଳିବ ମାନେ ବହୁତ କିଛି କିନ୍ତୁ ବର୍ତ୍ତମାନ ଆମେ ଭାବୁଛୁ? ଆମେ ଜେଲ ଖାନା ଭାବୁଥିଲୁ ହଁ ସେଇ ସମୟରେ କଣ କି? ଭାଇ ସେଇ ସମୟରେ ଆମର ମସ୍ତିଷ୍କ ଏତେ ପରିପକ୍ୱ ନଥିଲା ବିଭିନ୍ନ ପ୍ରକାର କଣ କି ନା କୌଣସି ମାନେ କଣ କି ଚି ତା ନା କୌଣସି ବିଷାଦ ନା କୌଣସି କିନ୍ତୁ ଯେତେବେଳେ ଆମର ସ୍କୁଲ ସମୟ ସରିଗଲା ଭ ତାପରେ ଭାବୁଛୁ ଯେ ସେଇ ସମୟ ଟା ବହୁତ ଭଲ ଥିଲା। ଅତିକମରେ ସେ ସମୟରେ ଖାଲି ଆମେ କେବଳ ବହି ପାଠ ପଢୁଥିଲୁ। ଖାଉଥିଲୁ ପିଉଥିଲୁ ଆଉ ଆସିକି ଶୋଇକି ପୁଣି ତା ପରଦିନ ସ୍କୁ ସ୍କୁଲ କୁ ଧାଉଥିଲୁ ଆଉ ଯେତେବେଳେ କଣ କି ଏମିତି କୌଣସି ଖରା ଛୁଟି ପଡିବ କି ଶୀତ ଛୁଟି ପଡିବ ସେଇ ସମୟରେ କେତେବେଳେ ମାମୁ ଘରକୁ ତ କେତେବେଳେ କଣ କି ମଉସା ଘରକୁ ଏମିତି ଜି ଜିଷ ସମ୍ପର୍କୀୟ ମାନଙ୍କ ଘରକୁ ଯାଇକି ସେଠି ବି ଖାଇକି ମାନେ କଣ କି କେବଳ ଦିନଟା କଣ କି? କେବଳ ପାଠ ପଢାରେ ବିତୁଥିଲା ଏବଂ ଖିଆପିଆରେ କିନ୍ତୁ ବର୍ତ୍ତମାନ ଅନେକ ଚିନ୍ତା ବିସାଦଗ ମାନେ ଆମକୁ ଆସୁଛି ଭବିଷ୍ୟତରେ କଣ କରିବୁ କେମିତି ନିଜକୁ ଚଳେଇବୁ କଣ କଲେ ମାନେ କଣ କି ରୋଜଗାର କରିପାରିବୁ କଣ କଲେ ବହୁତ କିଛି
ଯେତେବେଳେ ମଣିଷ ବଡ ହେଇଯିବ ସେତେବେଳେ ଚିନ୍ତା ବଢି ବଢି ଯିବ ତାର।
ତାପରେ ସେଇ ସମୟରେ କଣ କି ସାଙ୍ଗସାଥି ମାନେ ଯୋଉମାନେ ଆମର ଥିଲେ ସେମାନେ କଣ କି ପରସ୍ପର ସଚୋଟ ଥିଲେ। ମାନେ କୌଣସି ପ୍ରକାର କଣ କି ତାଙ୍କ ମନରେ ଛଳନା କପଟ କି ଇର୍ଷା ନଥିଲା।
କାହିଁକି ନା ଆଜିକାଲି ଯେବେ ତ ଟଙ୍କା ଯୁଗ ହେଇଗଲାଣି ତ ସମସ୍ତଙ୍କ ମନରେ ଲାଳସା ହେଇଗଲାଣି। ଲୋଭ ହେଇଯାଉଛି ସେଇଥିପାଇଁ ଚିହ୍ନି ପାରୁନାହାନ୍ତି ସାଙ୍ଗ କିଏ କୋଉଠେ କିଏ?
ହଁ ବରା। ମାନେ କଣ କିି ସାମ୍ନାରେ ଥିବା ମାନେ କଣ କି ସେଇ ସମୟରେ କଣ କି ସାଙ୍ଗସାଥି ମାନଙ୍କ ଭିତରେ ଆମ ସମ୍ପର୍କ କେମିତି ରହୁଥିଲା। ଗୋଟେ ସାଙ୍ଗ ଆମ କୁକୁରି ଖାଇବାକୁ ଦେଲେ ତା ଆମେ ଆମେ ସାଙ୍ଗକୁ ବିସ୍କୁଟ ଖୁଆଇ ଦଉ ଥିଲୁ ବିସ୍କୁଟ କୁରକୁରି ଚକଲେଟ ଦା ଏଇସବୁ ଭିତରେ କିଛି ଛୋଟ ମୋଟ ମାନେ ସ୍ମୃତିରେ ଗୋଟେ ଅଭୁଲା ଦିନ ସେଇଟା ଆମର। ଥିଲା କିନ୍ତୁ ବର୍ତ୍ତମାନ କଣ କି ସବୁ କିଛି। କେବଳ ସ୍ୱାର୍ଥ ହାସଲରେ ଯଦି ଏଇ ସାଙ୍ଗ ଆମର ସ୍ୱାର୍ଥ ହାସଲ କରିପାରୁନି ସହିତ ଆମେ ମିଶା ମିଶି ଆଉ କଥାବା ତା ବନ୍ଦ କରିଦଉ ମାନେ କଣ କି ବିଶେଷେ ଅଧିକ ଦିନ ସେମାନେ ତିଷ୍ଠି ପାରନ୍ତିନି ଆମ ସହିତ ମିଶିବାରେ ଠିକ୍ କଥା କି ନହିଁ ଭାଇ କୁହ ତ।
ସେଇ ସେଇୟା ତ ଆଉ କଣ।
ହଁ। ତାପରେ କହିବାକୁ ଗଲେ କଣ କି ଏବେ ମାନେ ବର୍ତ୍ତମାନ ସମୟରେ। ଆମକୁ କହିବାକୁ ଗଲେ କଣ କି ସବୁ କିଛି ଉପରେ ସନ୍ଦେହ ଲାଗୁଚି କିନ୍ତୁ ସେଇ ସମୟରେ ମନରେ ସନ୍ଦେହ ବୋଲି ଜିନିଷ ନ ଥିଲା ଆମେ ଯେ ଭାବୁଥୁଲୁ। ସବୁ ଠିକ ଅଛି କୌଣସି ଜିନିଷ ଉପରେ କିଛି ଅସୁବିଧା ସୁବିଧା ନାହିଁ କିନ୍ତୁ ବର୍ତ୍ତମାନ ଜାଣିପାରୁଚୁ। ଯେ କୋଉଟା ଠିକ ଆଉ କୋଉଟା ଭୁଲ।
କାହିଁକିନା ସେତେବେଳେ ଆମେ କିଛି ଜାଣିନଥିଲେ ନା ଏବେ ସବୁ ଜାଣିଯାଇଚେ। ଇଏ କିଏ କେମିତି କଣ ଦୁନିଆ କଣ ଜାଣି ଯାଇଛେ।
ସେଟାରେ ଠିକ୍ କଥା ଭାଇ ମାନେ କଣ କି ମୁଁ ଭାବୁଥିଲି। ଯେ ଆମେ କଣ କି ମୁଁ ଯେତେବେଳେ ମୋର କଁ କି ସୁ ବିଦ୍ୟାଳୟ ସମୟ ସରିଲା। ସେଇ ସମୟରେ ଭାବୁଥିଲି ଯେ କଣ କି ସବୁ କିଛି ହେଇଗଲା ବର୍ତ୍ତମାନ ମାନେ କଣ କି ଆମେ ସବୁ ଖୁସି ପାଇଯିବୁ କିନ୍ତୁ ତାପରେ ମୁଁ ଜାଣିଲି। ଅସଲ ଖୁସି ଆଉ ଅସଲ ଶାନ୍ତି ଏବଂ ଅସଲ ଉଁ ଏକ କ ଏକ ମଜାଳି ମଜାଳିଆ ଦିନ ସେଇ ବିଦ୍ୟାଳୟ ସମୟ ହିଁ ଥିଲା। କାଳେ ସେ ସମୟ କଣ କି ଆମକୁ। ପୁନର୍ବାର ଜନ୍ମରେ ଯଦି ମିଳିଯାନ୍ତା ଆହୁରି ଭଲ ହେଇଥାନ୍ତା।
କଣ କରିବା ଆଉ ଯାହା ବିତି ଯାଇଚି ବିତି ଯାଇଚି ତାକୁ ଭାବିଲେ ହିଁ ବହୁତ ଖୁସି ଲାଗୁଚି।
ନିୟମ ଅଛି ମଣିଷ ନିଜର ବୟସ ଅନୁସାରେ କର୍ମକୁ ପ୍ରାପ୍ତ କରିବ। ଆଉ ଆମର ବି ସେ ହିସାବରେ କଣ କି କ ଆମର ବି କମ୍ କର୍ମ ପ୍ରାପ୍ତ କରିବାରେ ବୟସ ଆସ ଚିଲା ଆମେ ସେ ହିସାବରେ ଅଛୁ ଆଉ।
ହୁଁ ତାପରେ ଯୋଉ ଆମର ସ୍କୁଲ ରେ ଯଉ ପ୍ରତିଯୋଗିତା ଗୁଡା ହଉଥିଲା ଆମେ ପୁଣି ଦୂର ଦୂର ବା ଜାଗାକୁ ଯାଉଥିଲେ ମାନେ ବହୁତ ଖୁସି ଲାଗୁଥିଲା ସେତେବେଳକୁ ନା ନାଇଁ ଯେ ମୁଁ ଯେ ମୁଁ ଏତେ ଦୂର ପଳେଇ ଆସିଲି ସମସ୍ତେ ଦେଖିବେ ମୋ ନାଁ ନେବେ। ମାନେ ବହୁତ ଖୁସିବି ଅଲଗା ପ୍ରକାରେ ଖୁସି ଲାଗୁଥିଲା ହେତେବେଳକୁ।
ସେଇଟା ପରା ଏବେ ବର୍ତ୍ତମାନ କଣ କି ଆମେ ନିଜେ କାହା ସହ କଥା ହେବା ଜରୁରୀ ମନେ କରୁନୁ। କି କିଏ ଆମ ସହ କଥା ହେବାକୁ ଇଚ୍ଛା ବି କରୁନାହାନ୍ତି ମାନେ ଯିଏ ଯାହାର କାମ ମାନେ କଣ କି ଜୀବନରେ ଗୋଟେ ପ୍ରକାର କଣ କି ବଦ୍ଧନରେ ଅଛନ୍ତି ସେ ତା ଜୀବନରେ ଆମେ ଆମ ଜୀବନରେ ହେଲା।
ତାର ଅସୁବିଧା କଣ କଣ କରିବ।
କଣ କରିବା ସେଟା ତ କଥା। କଥା ହେବା ପାଇଁ ବି ସେତିକି ଗୋଟେ କ କହିବାକୁ ଗଲେ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଦିଷ୍ଟ ଦିନ ଏବଂ ନିର୍ଦ୍ଦି ତ ଘ ମାନେ କଣ କି ଘଡି ଠିକ୍ କରିବାକୁ ପଡୁଛି ଯେ ଏଇ ସମୟ ମୁ କଥା ହେଇପାରୁୁ ବୋ
ସେମିତି କା ଲାଇଫ ମାନେ ଜୀବନରେ ଆଉ ହେଇପାରୁନି।
ହଁ ବର୍ତ୍ତମାନ କହିଲି ପରା ସମସ୍ତେ କହିବାକୁ ଗଲେ ଜଞ୍ଜାଳମୟ କର୍ମ ଜୀବନରେ ବ୍ୟସ୍ତ ଅଛନ୍ତି। ଯଦି କେବେ କଉ ଭୁଲ ବସତ କୌଣସି ଗା ଗ୍ରାମରେ କି ମାନେ କଣ କି କେବେ ଗୋଟେ କହିବା ଗଲେ। କଣ କି ସୌଭାଗ୍ୟବସତ ଗ୍ରାମରେ ଯଦି ପରପର୍ବାଣିଟେ ପଡେ। ସେଇସମୟରେ ଦେଖା ହେଇ ଯିବେ କିନ୍ତୁ ସେଦିନ ପରେ ପରେ ଆଉ ବି ଦେଖା ସାକ୍ଷାତ ନାହିଁ। ନା କୌଣସି ଗୋଟେ କଲ୍ ବା ଚି ମାନେ କଣ କି କଲ୍ ପଡିବ ନା ମେସେଜ ପଡିବ ସେମିତି ଚାଲେ ଆଉ। ତଥାପି ଭାଇ ଯାହା କୁହ ପଛେ ସେଇ ମୁହୂର୍ତ୍ତ ଅତି ସୁବର୍ଣ୍ଣ ସମୟ ଥିଲା। ବେଳେ ବେଳେ ମତେ ବୋହୁତ ମନେ ପଡେ ସମୟଟା।
ସେଥିପାଇଁ ତ ତା ପାଇଁ ଗୀତ ବି ଅଛି ନା।
ହୁଁ ଭାଇ କଣ କହିଲ?
ସେଇ ଦିନ ପାଇଁ ବି ଗୀତ ବି ଅଛି ନା ହେଇନି।
ହଁ ଅନେକ କବି ଅନେକ ଗା-ଗାଳ୍ପିକ ଅନେକ ଏକାଙ୍କିକା ରଚ-ରଚୟିତା ସମ ସ୍ତେ ବିଭିନ୍ନ ପ୍ରକାର ନିଜ ମନର ଆବେଗରେ ସେ ଗୀତକୁ ପ୍ର ମାନେ ଗୀତ କବିତା କୁ ଏବଂ କଣକି ଗଳ୍ପ କୁ ଲୋକ ଲୋଚନକୁ ସ ମା ଲୋକ ଲୋଚନକୁ ଆଣି ପାରୁଚନ୍ତି ଏବଂ ତାହାକୁ ପଢିଲେ ମନ ମୋହିତ ହେଇଯାଏ ଏଇ କଥାଟା।
ଅତୀତ ମାନେ ଅତୀତ ସେଟାକୁ କଣ ପାଇବା ଆମେ।
ନାଇଁ ପାଇବାନି ସେଇ ସମୟରେ। ତାପରେ ଭାଇ କଣ କି ଜଣେ ଯେତେ ବି କହିବାକୁଗଲେ କଣ କି ବଡ ଚାକିରି କରୁ ଜଣେ ଆଇଏସ୍ ହୋଉ ଜଣେ ଆଇ ପିଏସ୍ ହୋଉ କି ଯେତେ ବି ଜଣେ କହିବା କୁ ଗଲେ କଣ କି ମାନେ ଉଚ୍ଚ ଦ ଉଚ୍ଚ ଦରମା ଏବଂ କହିବାକୁ ଗଲେ ଉଚ୍ଚ ପଦବୀରେ ଥାଇକି ବର୍ତ୍ତମାନ ଯେତେ ବି ସେ ଅଧିଷତ୍ ସମସ୍ତେ ପ୍ୟାକେଟରେ ସମସ୍ତଙ୍କର ମୂଳ ଶିକ୍ଷା ଆରମ୍ଭ ହେଇଚି କେବଳ ପ୍ରାଥମିକ ସ୍ତରରୁ। ନହେଲେ ତ ଅଙ୍ଗନବାଡି ନହେଲେ ତ ଚାହାଳି ସମୟରୁ ଠିକ୍ କଥା କି ନାଇଁ ଭାଇ କୁଅ। କାହିଁକି ନା ହାତ ସିଲଟ ଖଡି ଧରିକି ପାଠ ପଢେଇବାର ଶି କ୍ଷା ଆମକୁ ଚାହାଳିରୁ ମିଳିଥିଲା ନାହିଁ କୌଣସି ବଡ କଲେଜରୁ ନାହିଁ କୋଉ ୟୁନିଭରସିଟିରୁୁ।
ପ୍ରଥମ ଶିକ୍ଷା ତ ବାପା ମାଙ୍କ ପାଖରେ।
ହ ହୁଁ ପ୍ରଥମ ଶିକ୍ଷା ତ ବାପା ମାଙ୍କ ପାଖରେ କାହିଁକି ନା ସେ ହିଁ ଆମର ସର୍ବପ୍ରଥମ ଗୁରୁ ଯଦି ସିଏ ନଥାନ୍ତେ। ତାହେଲେ ପାଟିରେ ଆମେ କୌଣସି ଦି ପଦ କଥା ବି କହିବା ଶିଖି ପାରନ୍ତେନି ଆମେ କଣ ଡାକନ୍ତେ। କଣ କୁହନ୍ତେ କଣ ସେମାନେ ହିଁ ଆମକୁ ଶିଖେଇଲେ ଆଉ ହାତ ଧରିକି ଚାଲିବାଠୁ ଆରମ୍ଭ କରିକି ବର୍ତ୍ତମାନ ପ କହିବାକୁ ଗଲେ ସାରା ଜୀବନ ପର୍ଯ୍ୟନ୍ତ ଦାୟିତ୍ବ ନେବା କାର୍ଯ୍ୟ ବି ଯେ ଆମର ଆମ ସନ୍ତାନ କଣ କରିବେ ସେ କଣ ତାଙ୍କ ଦାୟିତ୍ଵ ଅଛି। ତାର ଅସୁବିଧା କଣ ସୁବିଧା ତଥାପି ଆ ଆଜି ତ ସେମାନେ ବୁଝି ଆସୁଚନ୍ତି। ତ ସର୍ବପ୍ରଥମ ଗୁରୁ ସେମାନେ ହୁଁ ସର୍ବପ୍ରଥମ ଗୁରୁ ହୋଉଚ ନ୍ତି ଆମର ବାପା ମା ଦ୍ଵିତୀୟରେ ଆମ ଗୁରୁଜୀ ଗୁରୁମା ଏବଂ ତୃତୀୟରେ ଯିଏ ଆମକୁ ଯିଏ ଆମକୁ ଅବାଟର ବାଟକୁ ଆଣିଥାଏ ସେ ହୋଉଚି କୁହନ୍ତି ସଚ୍ଚୋଟ ବନ୍ଧୁ। ସେ ଭଳିଆ କଣ କି ବ୍ୟକ୍ତି ମାନଙ୍କୁ ତାକୁ ଜୀବନରେ କେବେ ଭୁଲିବା କଥା ନୁହଁ। ଯଦି ସେମାନେ ନଥିବେ ତେବେ ଆମ ଜୀବନର ମାର୍ଗଦର୍ଶନ ଭ୍ରମିତ ହେଇଯିବ।
ଆମେ ଚଳି ବି ପାରିବାନି ଦୁନିଆରେ କେମିତି ଚଳିବା।
ହୁଁ ସେଇଟା ତ ସେଥିପାଇଁ କେବେ ହେଲେ ଭାଇ ଦେଖେ ତମକୁ ମାନେ କଣ କି କହିଲି ପରା ଜଣେ ପ୍ରକୃତ ବନ୍ଧୁ ବି କୌଣସି ଗୁରୁଠୁ କୋ ମାନେ କଣ କି କୌଣସି ଶିକ୍ଷକ ବି ଶିକଷୟିତ୍ରୀ କଠୁ କମ ନଥାଏ। ଯଦି ସିଏ ଆମକୁ କଣ କି କୌଣସି ଭୁଲ କାମ କରିବାର ଦେଖେ ତେବେ ସେ ଆମକୁ ତାଗିଦ କରେ କଣ ପାଇଁ ତାଗିଦ କରେ। ତା ନିଜ ଫାଇଦା ପାଇଁ ନୁହଁ। ଆମ
ନାଁଇ ଯଦି ଯଦି ବନ୍ଧୁଟା ଭଲ ହେଇଥିବ ସାର୍। ଭଲ ବାଟରେ ଯିବ କହିବୁ ଆଉ ଯଦି ସେଇ ଖରାପ ବନ୍ଧୁ ହେଇଥିବ ତାହେଲେ ସେ ଖରାପ ବାଟରେ ହିଁ ନବ ଆଜିକାଲି ସେମିତି ହି ବନ୍ଧୁ ହୋଉଚନ୍ତି ନା।
ସେଇଟା ପରା କୋହୁଚି ଭାଇ ଆଉ ଗୋଟେ କଥା ବିପଦ ସମୟରେ ହିଁ ବନ୍ଧୁର ପ୍ରକୃତ ଚେହେରା ଜଣା ପଡେ ଯଦି ସେ ବିପଦ ସମୟରେ ଆସିକି ଯେମି ହେଲେ ବି ଆ ଆମ ପାଖରେ ଠିଆ ହୁଏ ତାହେଲେ ଜଣା ପଡିଯାଏ ସେ ଆମକୁ ନିଜର ପ୍ରକୃତ ବନ୍ଧୁ ବୋଲି ଭାବେ ଆଉ ଯିଏ କେବଳ ସ୍ଵାର୍ଥ ହାସଲରେ ଥାଏ ସେ କେବଳ ନିଜ କାମ ଆଶାରେ ହିଁ ଆମକୁ କହିବାକୁ ଗଲେ ସବଳ ନଜର ରଖିବ ତ ସେଇଭଳିଆ ବନ୍ଧୁଙ୍କ ଠୁ ସତ ସର୍ବଦା ଦୂରତା ରଖିବାଟା ହିଁ ଜଣେ ବୁଦ୍ଧିମାନର କର୍ତ୍ତବ୍ୟ। ମୋ ମତ ହଉଛେ ଏଇଟା।